ହ୍ୟାଲୋ! ହଁ, ଆପଣ
ହ୍ୟାଲୋ! ହୁଁ, ବଇଥିଲି ଆଉ
ହୁଁ, ହୁଁ। ଆଉ କରୁଁ, ଏଇ ବସ୍ ଥିଲିି ଆଉ।
ଓହ! ମାନେ ଖାଇ ସାଇଲାଣି ନା ଖାଇନାହାଁନ୍ତି କିଛି?
ହଁ, ଖାଇସାଇଲିଣି।
ଖାଇସାଇଲିଣି ଅ ହଁ। ମାନେ ଆଜି କଣ! ମାନେ ସକାଳ ଖାଇବା କେଁ ତି କଣ ହେଇଥିଲା?
ସକାଳେ ରୁଟି ଭଜା ଆଉ କଣ?
ରୁଟି, ଭଜା ହଁ, ସକାଳୁ ସକାଳୁ ହଁ ଅହଁ! ମାନେ ସକାଳୁ କୁଆଡେ ବୁଲାବୁଲି କରି ଯାଇଚନ୍ ନା ଯାଇନାହଁନ୍ତି କିଛି?
ନା, ଖାଲି ଯାଇଥିଲି ଚାଲିବାକୁ, ଯାଇଥିଲି ଚାଲିକି ଆସିଲି ଆଉ।
ହୁଁ, ହୁଁ। ଚାଲି ଯାଇଥିଲେ ତାହାଲେ।
ହଁ, ସକାଳଟେ ଉଠିଲେ ଚାଲିଯାଏ ଆଉ।
ଓ ହୋ! ହୁଁ, ଭଲ ଦେହ ପାଇଁ ଭଲ। ସକାଳୁ ଉିଠିକି ରନିଙ୍ଗ୍ ମାରିବ ଚଲାଚୁଲି
ହଁ ରନି ରନିଙ୍ଗ ମାରେ ତଲାଜ ମରେ
ହୁଁ ଆଜି ତ ଆମେ ସକାଳୁ ଯାଇଥିଲୁ ରନିଙ୍ଗ ଆମେ ଯାଇଥିଲୁ ଆମେ ଯୋଉ ଫଡ ପିଲା ସବୁ ମାରିଥିଲୁ ଆମେ ଦଶ କିଲୋମିଟର ଖଣ୍ଡେ ରନିଂ ମାରିକି ଯଇଛ ସବୁ ଘ ଗୋଟେ ସବ ପଚା ପଡିଯାଇଛି ପାଦ ପାଦ
ସେ ଯୋଉ ଫିଲ୍ଡରେ ରନିଂ କରିଛନ୍ତି ବୋଧି?
ଫିଲ୍ଡ ନୁହେଁ ଫିଲ୍ଡରେ ମାରୁ କିନ୍ତୁ ଆଜି ରୋଡ ରନିଂ ଯାଇଥିଲୁ ଲଙ୍ଗ ରନିଂ ଆଉ ଦଶ କିଲୋମିଟର ଯାଇଥିଲୁ।
ଯାନ୍ତି ରନିଂ
ଅନି ସେଇ ଗାଁ ପାଖ ଆଉ ରୋଡ ଉପରେ ମାରିବ ଏନ୍ଚ ଉପରେ
ଆ ବାଇପାସରେ ବୋଧେ?
ଜୋବ ତମ ହଁ।
ଓହୋ ଗାଡି ଫାଡି ତ ଯାଉଥିବ?
ବାଇପସ୍ ଆ ଆମ ଥାଏ ସେଟା କମ୍ପ୍ଲିଟ କରୁ ଆଉ।
ଓ ହୋ ହୋ। ଆପଣ ବୋତେ ଜବ୍ ଫବ୍ କରିବାକୁ ଟ୍ରାଏ କରିୁଛନ୍ତି, ବୁଝା ଆଉ
ହଁ ଦେଖିବା ଭଗବାନ ଦଵ ର ଦେଖିବା କେମିତି କଣ ମାନେ ହବ ଏ ଦେଖି ଆଉ ଯାହା ହବ ଆଉ।
ଓହୋ ଆପଣ ଫିଲ୍ଡ ରୁ ଚାକିରି ଫାକିରି କରୁଛନ୍ତି ପିଲା?
ହଁ ଏଇ ବର୍ଷ ଜଣେ ପାଇଲେ ଜଣେ ଆର୍ମି ଜଣେ ପାଇଲେ
ହୁଁ ହୁଁ।
ଏ ବର୍ଷ ଦି ଜଣ ପାଇଛନ୍ତି, ଦି ଜଣ ପାଇଛନ୍ତି।
କଣ ଅଗ୍ନିବ ନା ଖାଲି
ଅଗ୍ନିିବିରି ଆଉ ବା ଏଇ ଯୋଉ ଆମର ଇଏ ଏଟା କଣ ତ ଆ ବି ପାଇଁ ସେଇଥିରୁ ପାଇଛନ୍ତି ଜଣେ ବଡ ଭାଇ ଆଉ, ଆଉ ସାନ ଭାଇ ଜଣେ ଅଗ୍ନି ବି ପାଇଛନ୍ତି ଆଉ।
ହ ହଁ ସେ ଜାଗା ସରୁ ବଧି
ତାଙ୍କର ଏବେ ହେଲା ଛୁଟି ଛଅ ମାସ ସରିଲାଣି କେମତି କଣ ମାନେ ଅଗ୍ନିରେ କି ଚନା ପାଇନାହାନ୍ତି କିଛି ଏମତି?
ହଁ ପାଇଛନ୍ତି।
ପାଇଛନ୍ତି ଅ ମାନେ କେତେଟା ଛୁଆ ପାଇଛନ୍ତି?
ସିଏ ବି ସେ ଫିଲ୍ଡ ଯାଆନ୍ତି ରନି କରନ୍ତି ହଁ ସେଇଠି ତ ଏଳଦିତିନ ଟା ଦ ତିନିଟା ମୁଁ ଜାଣିବାର ତିନି ଚାରିଟା ଖଣ୍ଡେ ପାଇଲେଣି।
ତିନି ଚାରିଟା ନାଇଁ ଏଇ ବଷ?
ଏଇ ବର୍ଷ ତ ସେଇ ଜଣେ ଦି ଜଣ ପାଇଛନ୍ତି ଆଉ।
ହଁ ଅଗ୍ନିହର?
ହୁଁ ଅଗ୍ନ ବିରେ ସେ ଜଣୁନ୍ତେ ବୋଧି
ହଁ ହଁ ସେ ଫିଲ୍ଡରେ ସେ ରନି ମାରନ୍ତି ଆଉ
ହଁ ଫିଲ୍ଡ ରେ ସବ ରନିଂ ମାରନ୍ତି ଆଉ
ଓ ହୋ
ଫିଲ୍ଡରେ ରନି ମାରନ୍ତି, ତାଙ୍କର ଜଣେ ଠାକୁର ରଖି କି ପୂଜା କରନ୍ତି।
ହଁ ଆମର ବି ସେମତି ଏଠି ଆମ ଫିଲ୍ଡରେ ମାନେ ତା ାକୁଠାକୁହମଟ ମତିଟେ ଆଣି ବ ସେଇ
ଆ ତାରେଣୀ, ତାରେଣୀ
ମୁ ମନ୍ଦର ଗୋଟ କରି
ଓ ହଁ, ଆଉ ତାରିଣୀ ଠାକୁର ବି କରନ୍ତି? ହାଲୋ ହାଲୋ
ହଁ ହଁ।
ହ
ଠାକର ରଖିଛୁ ଆମ ବି ବାଟ ଅ